ହଁ କୁହ।
ଆ ସାଙ୍ଗ କଣ କରୁଛୁ
ମୁଁ ଏଇଠି ବସିଛି ତୁ କଣ କରୁଛୁ-
ହଁ ମୁଁ ବି ବସିଥିଲି ଆଉ ଆଉ ଦିପର ବେଳା କଣ ଖାଇ ଥିଲୁ?
ଏ ଭାତ ଖାଇଥିଲି ଆଉ ତୁ କଣ ଖାଇଥିଲୁ
ମୁଁ ବି ଭାତ ଖାଇଥିଲି ଆଉ ତୋ ଦେହ ପା ଭଲ ଅଛି ସେ
ହଁ ମୋ ଦେହ ଭଲ ଅଛି ଆଉ ତମ ଘରେ ସବୁ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ବହୁତ ଭଲ ଅଛନ୍ତି। ଆଉ ତମ ଘରେ ମଉସା ମାଉସୀ ସବୁ କେମତି ଅଛନ୍ତି?
ହଁ ଭଲ ଅଛନ୍ତି ସବୁ।
ହଁ ଭଲ ଆଉ ଦେହ ପାଇଁ ସମସ୍ତଙ୍କର ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି।
ଭଲ ଆଉ ଆଚ୍ଛା ତୁ ଏବେ ମାନେ ସବୁଦିନ କଣ କରୁଛୁ ତ ଦୈନନ୍ଦିନ ଜୀବନରେ ଏବେ ସବୁ ମାନେ କେମିତି କଣ ଚାଲିଛି ମତେ ଜଣେଇବୁ
ସବୁଦିନ ତ ଏମିତି ମାନେ ଶୋଇକି ଉଠେ ସକାଳୁ ତାପରେ ସେଠୁ ପ୍ରେୟାର କରେ ପ୍ରେୟାର କରିକିଠୁ ଉଠିକି ଯାଇକି ବ୍ରସ୍ କରେ ବ୍ରସ୍ କରିକି ଯାଏ ଗାଧେଇ ଆମର ସବୁ ସକାଳୁ ଗାଧୁଆ ତାପରେ ଆମେ ସକାଳୁ ସବୁ ଗାଧେଇକି ଆମ ସକା ସବୁ ବି ରୋଷେଇ ବି ସରିଯାଏ। ସାତଟା ଭିତରେ ଆମର ରୋଷେଇ ସରିଯାଏ ଆମେ ସବୁ ସକାଳୁ ସାଙ୍ଗ ହେଇକି ଭାତ ମାନେ ଭାତ ଖାଇଦବୁ ଆମର ସକାଳୁ ଆଉ ଏବେ ସିନା ହେଇଯାଉଛି, ଆଉ ଖରାଦିନ ବୋଲି ଆଉ ବର୍ଷା ଦିନେ ଏତେ ସକାଳୁ ରୋଷେଇ ହୁଏନି ସେଥିପାଇଁ ଆମେ ସବୁ ସକାଳୁ ଜଳଖିଆ ଖାଇଦଉ ଦଶଟା ଏଗାରଟା ବେଳୁ ଭାତ ଖାଉ ହେଲେ ଏବେ ଯେହେତୁ ସୁବିଧା ହଉଛି ସକାଳୁ ସେଥିପାଇଁ ଆମର ରୋଷେଇ ସରିଯାଉଛି ଆଉ ବାବାଙ୍କର ବି ଡୁଟି ଅଛି ସକାଳୁ ଯେ ତାଙ୍କ ପାଇଁ ବି ଟିଫିନ ବନା ହଉଛି। ଟିକେ ସକାଳୁ ଆମର ରୋଷେଇ ବି ସରିଯାଉଛି। ତାରେ ଖାଇ ପିଇକି ଏମିତି ବସୁ ନହେଲେ ସ୍କୁଲ ଯାଉ କଲେଜ ଯାଉ ତାପରେ ଏଠୁ ଘର ଲୋକ ଏମିତି ନିଜ ନିଜ କାମରେ ବ୍ୟସ୍ତ ରୁହନ୍ତି। ଆମେ ଏମିତି ଭାଇ ଭଉଣୀ ସବୁ ସାଙ୍ଗ ହେଇକି ଏକାଠି ରହିକି ତ ଏହା ଏନ୍ଞ୍ଜୟ କରୁ ଏବେ ତ ଏଇନା ଖରା ଛୁଟି ଅଛି ସମସ୍ତତିଙ୍କର ଏଇନା ଛୁଟି ଅଛି ଆଉ ଭାଇ ଭଉଣୀ ସବୁ ଏବେ ଘରେ ଅଛନ୍ତି। ସାଙ୍ଗ ହେଇକି ମାନେ ଦିନ ଗୁରା କେମିତି ପଳାଉଛି ବି ଜଣା ପଡୁନି ତାପରେଠୁ ବାରଟା ବେଳେ ବି ଦିପହରେ ଆମେ ସବୁ ସାଙ୍ଗ ହେଇକି ଭାଇ ଭଉଣୀ ମାନେ ବସିକି ଖାଇବୁ ଚାରିଟା ବେଳେ ଏମିତି ମାନେ ଛୋଟ ଛୋଟ ମିନି ପାର୍ଟି କରୁ ତ ଏମିତି ମାନେ ଜଳଖିଆ ଆଣୁ ପାରି ଫାଷ୍ଟ ଫୁଡ ଆଣିବୁ ପାରି ଆଣିକି ଚାରିଟା ବେଳେ ଆମ ଗୋଟେ ଛୋଟ ଭୋଜି ବି ସବୁଦିନ ଆମର ଗୋଟେ ହୁଏ ତା ପରେ ଏମିତି ଭାଇ ଭଉଣୀଙ୍କ ସହିତ ସମୟ ପଳାଏ କେତେବେଳେ ଜଣା ପଡେନି ଆଉ।
ଏ ବା ତୁ ତ ବଢିଆ ତୋ ଜୀବନ କଟୁଛି ମୁଁ ଦେଖୁଛି।
ଆ ସେ ତୁ କଣ କରଲୁ ସବୁଦିନ ଟିକେ କହିଲୁ।
ମୁଁ ତ ମୋ ଜୀବନ ବହୁତ ସରଳ ଆଉ ସୁନ୍ଦର ମୁଁ ପ୍ରତିଦିନ ସକାଳୁ ମାନେ ଶୀଘ୍ର ଉଠିବା ପାଇଁ ଚେଷ୍ଟା କରେ ଆଉ ତାପରେ ସକାଳ ମାନେ ସକାଳ ବେଳେ ପରିବେଶ ଦେଖୁନୁ ବହୁତ ଭଲ ଲାଗେ ମାନେ ଶାନ୍ତି। ଶାନ୍ତ ଥାଏ ଚାରିଆଡ଼େ ଟିକେ ଶାନ୍ତ ଥାଏ। ତାପରେ। ସକାଳୁ ଉଠିଲା ପରେ ଯେଉଁ ପକ୍ଷୀମାନେ ଡାକନ୍ତି ସେଇଟା ବି ଶୁଣିବା ପାଇଁ ଟିକେ ଭଲ ଲାଗେ ତାପରେ ପ୍ରଥମେ ପ୍ରଥମେ ଉଠିକି ମୁହଁ ଧୋଇ ହୁଏ ତାପରେ ହାତ ମୁହଁ ହାତ ଧୋଇଲେ ମାନେ ସତେଜ ଲାଗେ ଆଉ ତାପରେ ଭଗବାନଙ୍କୁ ପ୍ରଣାମ କରେ ତାପରେ ସମସ୍ତେ ସମସ୍ତଙ୍କ ଭଲ ପାଇଁ ଟିକେ ଭଗବାନଙ୍କ ପାଖରେ ଟିକିେ ଜଣାଏ ଭଗବାନ ସମସ୍ତଙ୍କୁ ଭଲ ରଖ ଏମିତି ଟିକିଏ ପ୍ରାର୍ଥନା କରେ ତାପରେ ମୁଁ କିଛି ସମୟ ଟିକେ ଚାଲିବା ପାଇଁ ଯାଏ ମୋତେ ଚାଲିବା ପାଇଁ। ନାଇଁ ମାନେ ମୁଁ ତ ଦେଖୁଛୁ କାହିଁ ହେଲ୍ ମୋଟା ଟିକେ ଏମିତି ଚାଲିବା ପାଇଁ ଯାଏ ବ୍ୟାୟାମରେ ଟିକେ ଆଉ ତାପରେ ଛୋଟ ଛୋଟ କାମରେ ମାନେ ଛୋଟ ଛୋଟ କାମ ଯେମିତି ଘରେ ସଫା କରିବା ଆଉ ପାଣି ଭରିବା ଏମିତି ସବୁ ମାଆଙ୍କୁ ମାନେ ଟିକେ ସାହାଯ୍ୟ କରେ ତାପରେ। ତାପରେ ମୁଁ ତାପରେ ଜିନିଷ ପତ୍ର ସକାଳୁ ଉଠିଲା ଏଠୁ ସବୁ ଗୋଛେଇକି ଥାଏ ରାତିରେ ଆମେ ସବୁ ଶୋଇଥାଉ ସେ ସବୁ ମାନେ ପଡ଼ିଥାଏ ତାପରେ ସେଇଗୁଡ଼ାକ ବି ମାନେ ଭାଙ୍ଗିକି ସବୁ ଗୋଛେଇକି ସବୁ ରଖେ ତାପରେ ଏଇରା କଲେ ବି ମୋତେ ଟିକେ ଭଲ ଲାଗେ ତାପରେ ଘର ଲୋକ ବି ଟିକେ। ଖୁସି ହୁଅନ୍ତି ମୁଁ କାମରେ ଟିକେ ସାହାଯ୍ୟ କରୁଛି ବୋଲି ତାପରେ ମୁଁ ସକାଳେ ଗାଧୁଆ ପାଧୁଆ କରେ ନିତ୍ୟକର୍ମ ସାରେ ଦାନ୍ତ ଘଷେ ଜଳଖିଆ ଖାଏ ମୁଁ ବେଳେବେେଳେ ଦିନ ସାରା ତ ମାନେ ସକାଳେ ଖାଦ୍ୟ ଖାଇଲେ ଦେହଟା ସୁସ୍ଥ ରୁହେ ଦିନ ସାରା। ସେଥିଲାଗି ମୁଁ ସକାଳ ଖାଇବାଟା ମାନେ ସବୁବେଳେ ଖାଇଦିଏ ତାପରେ ଯାହା କରିବା କଥା କରେ ବେଳେ ବେଳେ ଉପମା ରୁଟି ଏମିତି ମାନେ ରୁଟି ଏମିତି ଚା ଫା ଖାଇବା ପାଇଁ ମୋତେ ବହୁତ ଭଲ ଲାଗେ ତାପରେ ଆଜିକାଲି ତ ଗରମ ଦେଖୁଛୁ କୋଉ ଭଳିଆ ହଉଛି। ଆଉ ଆମ ଓଡ଼ିଆ ମାନଙ୍କର ତ ପସନ୍ଦର ଖାଦ୍ୟ ହେଲା ପଖାଳ ପଖାଳ ବି ବେଳେବେଳେ ମୁଁ ଖାଏ ପ୍ରାୟ ଆଉ ଏମିତିକି ତାପରେ ମୁଁ ଟିକେ ମାନେ ପାଠ ପଢ଼େ ପାଠ ପଢ଼ିକି ଜୀବନରେ ମାନେ ଗୋଟେ କିଛି ଆଗକୁ କରିବା ସେଇଟା ମାନେ ମୋର ଗୋଟେ ଇଚ୍ଛା। ସେଥିଲାଗି ମୁଁ ପାଠ ପଢ଼େ। ଏମିତି ପାଠ ସାଠ ପଢିଲା ବେଳେ ତପରେ। ମାନେ ମୁଁ ମାନେ ଚେଷ୍ଟା କରେ ମାନେ ସବୁବେଳେ ମାନେ ଭଲ ନୂଆ ନୂଆ କିଛି ଜିନିଷ ଶିଖିବା ପାଇଁ ସାଧାରଣ ଜ୍ଞାନ ଟିକେ ବେଶୀ ପଢ଼େ ମାନେ ସାଧାରଣ ଜ୍ଞାନ ମାନେ ପଢିଲେ ଆମେ ସବୁ ବିଷୟରେ ଅଧିକ ଜାଣିପାରିବା ନୂଆ ନୂଆ କଥା ଆମକୁ। ଜାଣିବାକୁ ମିଳେ ତାପରେ ମୁଁ ଦିନବେଳା ପରିବାର ସହିତ ମାନେ ସବୁ ବସିକି ଏକାଠି ଖାଉ ତାପରେ ମାନେ ଏକାଠି ଖାଇଲାଳେେ ସମସ୍ତେ ନିଜ ନିଜ କଥା ଦିନ ସାରା ସବୁ କହନ୍ତି କି କଣ କଲା ଯାହା ସବୁ ତାଙ୍କ ସହିତ ଘଟି ଥାଏ ମିଶି ଟିକେ କଥା କହିଥାନ୍ତି ଆଉ ବେଳେବେଳେ ସାଙ୍ଗମାନଙ୍କ ସହିତ ମୁଁ ଫୋନ୍ କରିକି ବେଳେବେଳେ। ମାନେ କଥା ହେଇକି ମନ ଖୁସି କରିଦିଏ। ତ ମଜା ହୁଏ ଆମ ଭିତରେ ଆ ତାପରେ ଅପରାହ୍ନ ସମୟରେ ପୁଣି ମୁ ଟିକେ ଶୋଇପଡ଼େ ତାପରେ ପୁଣି କିଛି। ସନ୍ଧ୍ୟାବେଳେ ଯାହା ଛୋଟମୋଟ କାମ ଥାଏ ଯାହା ସବୁ ଟିକେ କରେ ତାପରେ ଟିକେ ମୋବାଇଲରେ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ମୋବାଇଲରେ ବି ମୁଁ ବେଳେବେଳେ ଗୀତ ଶୁଣେ ତାପରେ ସନ୍ଧ୍ୟାବେଳେ ତ ମୁଁ ଟିକିଏ ପୁଣି ଆଉ ଟିକିଏ ବୁଲିବା ପାଇଁ ଯାଏ ବୁଲିବା ପାଇଁ ଗଲେ ତାପରେ ଏଠୁ ଆସିକି। ପୁଣି ବୁଲେ ନହେଲେ ବେଳେବେଳେ ଛାତ ଉପରେ ବସେ ବଗିଚାରେ ବି ବେଳେବେଳେ ଗଛ ଫୁଲ ଗଛ ଯୋଉ ଥାଏ ସେଠି ଯାଇ ଟିକିଏ ପାଣି ଦିଏ ଏମିତି ସବୁ କରେ ତାପରେ ଏଠୁ ଛାତଉପରେ ଟିକେ ରୁହେ ତାପରେ ଥଣ୍ଡା ପବନ ଟିକେ ଖାଇଲା ପରେ ଯୋଉ ଗରମ ହେଉଛି ଥଣ୍ଡା ପବନ ଟିକେ ଖାଇଲା ପରେ ଟିକେ ଶାନ୍ତି ଲାଗେ ତାପରେ ଏଠୁ ଘରକୁ ଆସେ। ତାପରେ ଯାହା ହୋଉ ମାନେ ଟିକେ ପାଠ ପଢ଼େ ନହେଲେ ନାହିଁ ଘରେ ଯୋଉ ଛୋଟ ଛୋଟ କାମ ଥାଏ ମାଆଙ୍କୁ ଟିକେ ତାଙ୍କ ସେଥିରେ ସାହାଯ୍ୟ କରେ ଏମିତି ରାତି ବଳେ ପୁଣି ଟିକେ ପାଠ ପଢ଼ା କରେ ତାପରେ ପୁଣି ଖାଦ୍ୟ ଖାଇକି ମୁଁ ଏମିତି ଶୋଇଯାଏ। ଏମିତି କିଛି ସକାଳ ରୁ ସନ୍ଧ୍ୟା ଆମ ଦିନ। ଏମିତି କିଛି। କଟେ ଆଉ।
ତାହେଲେ ତ ବହୁତ ଭଲ।
ହଁ।
ହଁ ତମ ଆଡେ ଖରା ଏବେ ହଉଛି ନା ନାଇଁ।
ଖରା କଥା ସାଙ୍ଗ କହନା ଖରା ଯୋଉ ଭଳିଆ ହଉଛି ଆଉ ଯଦି ମାନେ ଆଉ ଟିକେ ଅଧିକ ଖରା ହବ ଆମେ ବୋଧେ ବଞ୍ଚିବାନି ସବୁ ମରିଯିବା। ଆଉ ଆବୁ ତ ପାଠ ପଢା ଠିକ ଚାଲିଛି ତ
ହଁ ପଢାପଢି ଠିକ ଚାଲିଛି ଯେ ଏବେ ଯୋଉ ଭଳିଆ ଗରମ ହଉଛି ଖରା ଆମ ଆଡେ ଏଥର କଣ ହଉଛି କହିଲୁ ତିନି ଚାରି ଦିନ ହବ ବର୍ଷା ଉଠଉଛି ହେଲେ ବର୍ଷା ଆଉ ହଉନି ଏ ସକାଳ ଟାଇମ ରେ ଏମିତି ମାନେ ଭୋର ଭୋର ମାନେ ପାଞ୍ଚଟା ଛଅଟା ବେଳୁ ବହୁତ ଜୋରେ ବର୍ଷା। ବର୍ଷା ଉଠଉଛି ହେଲେ ହଉନି ତାପରେ ଏଠୁ ସନ୍ଧ୍ୟା ବେଳୁ ବି ଏମିତି ବର୍ଷା ଉଠଉଛି ଝିପ୍ ଝିିପ୍ ମାନେ ଟିକେ ନାକୁ ବର୍ଷା ପକେଇବା ଦଉଛି ଯେମତି ମାଟି ଓଦା ହେଇଯାଇଥିବ ମାଟି ଓଦା ହେଲା ଭଳିଆ ବର୍ଷା ପକଉଛି ତାପରେ ଆଉ ହଉନି ମାନେ ବର୍ଷା ବହୁତ ଜୋରେ ଉଠଉଛି ପବନ। ପବନ ବୋହୁତ ଯୋରେ ଦଉଛି ଘଡଘଡି ହଉଛି ହେଲେ ବର୍ଷା ହଉନି ମାନେ ଅଲଗା କୁଆଡେ ବର୍ଷା ହଉଛି ତାର ପ୍ରଭାବ ଟା ଇଆଡେ ଟିକେ ଦେଖଉଛି ଅଳ୍ପ ଟିକେ ବର୍ଷା ହଉଛି ତାର ବର୍ଷା ବହୁତ ଜୋରରେ ଉଠେଇକି ବାଦଲ ଢାଙ୍କି ଦଉଛି ଯାହାଫଳରେ ଯୋଉ ବର୍ଷା ଟା ମାନେ ମାଟି ଭିଜି ଗଲେ ମା ରୁ ଯୋଉ ଗ୍ୟାସ ଟା ଉଠେ ସି ଆଉ କୁଆଡେ ମାନେ ଯାଇପାରୁନି ବିଛୁରିତ ହେଇପାରୁନି ସେ ହେତିକି ଭିତରେ ରହିକି ବହୁତ ଗ୍ୟାସ ହଉଛି ମାନେ ଗରମ ତ ଖରା ସହଜରେ ହୁଏ ତାପରେ ଯୋଉ ମାଟିରୁ ଯୋଉ ଗ୍ୟାସ ଟା ଉଠଉଛି ବର୍ଷା ଟିକେ ହେଇଗଲେ ସିନା ଭଲ ହୁଅନ୍ତା। ବର୍ଷା ତ ହଉନି ଏଇ ଯୋଉ ଗ୍ୟାସ ଟେକୁଛି ଏଥିରେ ମଣିଷକୁୁ ଆହୁରି ହଇରାଣ କରୁଛି ତାପରେ କଣ ହଉଛି କି ଯୋଉ ବର୍ଷା ବହୁତ ଜୋରେ ଉଠୁଉଛି ପବନ ହେଲାଠୁ ଲାଇନ ବାଲା ଆମ ଆଡେ ତ ଟିକେ ପବନ ହେଲେ ବି ଲାଇନ କାଟି ଦଉଛନ୍ତି ଏତେ ଜୋରେ ବର୍ଷା ଉଠଉଛି ଘଡଘଡି ମାର। କି ତାପରେ ଲାଇନ୍ ବି କାଟି ଦଉଛନ୍ତି ରାତିରେ ଆମେ ଶୋଇଲା ବେଳୁ ବହୁତ ହଇରାଣ ହଉଛୁ ଆମେ ଶୋଇପାରୁନୁ ମାନେ ରାତିରେ ଯୋଉ ଗରମ ବର୍ଷା ଟିକେ ଟିକେ ହେଇଥିବ ଗ୍ୟାସ୍ ଟେକୁଥିବ ତାପରେ ଲାଇନ ବି ନଥିବ ଫ୍ୟାନ ଏସିି କିଛି ବି ଲାଗି ପାରୁନଥିବ ବାହାରେ। ଶୋଇଲେ ଗୋଟେ ଡର ମାନେ ରହିଥାଏ ଛୋଟ ଛୋଟ ପୋକ ଫୋକ ଥିବେ କାମୁଡି ଦେବେ କି କଣ ଛୋଟ ଛୁଆ ଘର ମାନେ ଛୋଟ ଛୋଟ ଛୁଆ ସବୁ ଅଛନ୍ତି ସେଥିପାଇଁ ଘରେ ଗରମ ହଉଛି ତାପରେ ବାହାରେ ବି ଶୋଇଲେ ଡର ଗୋଟେ ବା ତଳେ ଶୋଇଲେ କାଳେ ଛୋଟ ଛୁଆଙ୍କୁ କିଛି। ପୋକ ଫୋକ କାମୁଡିଦେବେ ଛୋଟ ଛୋଟ ପୋକ ଆଉ ଘରେ। ବାଧ୍ୟରେ ରାତି। ସାରା ବି ମାନେ ଥରେ ଥରେ ଏମିତି ଅନିଦ୍ରା ହବାକୁ ପଡୁଛି ବହୁତ ହଇରାଣ ଇଆଡେ ହଉଛୁ ଆମେ।
କହନା ସାଙ୍ଗ ଗରମ ସବୁ ଭଳିଆ ହଉଛି ଆମ ଆଡେ ବି ଲାଇନ ମାନେ ଟିକେ ହାଲକା ପବନ ଦେଲେ ବି ଲାଇନ ଟ କାଟି ଦଉଛନ୍ତି ଆଉ ଗରମ ତ। ମାନେ ସହି ହେଉନି ଅସାଧାରଣ ହୋଉଛି କଣ କରାଯିବ। ୟାର ମୂଳ କାରଣ ଜାଣିଛୁ କଣ ଆମେ ଯୋଉ ଗଛ ସବୁ କାଟି ଦଉଛେ। ସେଇଥିଲାଗି ଅତି ଅତ୍ୟାଧିକ ଗରମ ହେଉଛି।
ସେଇଟା ବି ସତ କଥା ଗଛ ଏଥର ମାନେ ଯୋଉ ସରକାର କହୁଛନ୍ତି ଗଛ ଲଗେଇବାକୁ ସବୁଜ ଗୋଟେ ଯୋଜନା ବି ରଖିଛନ୍ତି ହେଲେ ଲୋକ ଆଜିକାଲି ଆଉ ମାନୁନାହାନ୍ତି ସରକାରଙ୍କ କଥା ଲଗାଉନାହାନ୍ତି ସରକାରଙ୍କର ଯୋଉ ସ୍ଲୋଗାନ ଟା ଅଛି ଗଛ ବଞ୍ଚାଅ। ଗଛ ଲଗାଅ ଗଛ ବଞ୍ଚାଅ ସେଇଟା ଆଜିକାଲି କେହିବି ମାନୁ ନାହାନ୍ତି ସ୍କୁଲ କଲେଜ ପିଲାଙ୍କ ଦ୍ୱରା ବି ସରକାର ବହୁତ ଗଛ ଲଗାଉଛନ୍ତି ଅମେବି ସ୍କୁଲ ରେକଲେଜ ପଢିଲା ବେଳେ ଲଗାଉଥିଲେ ଲୋକ କଣ କେହି। ବୁୁହା। ସବୁ ଏବେ ଯୋଉ ଫ୍ୟାକ୍ଟ୍ରି କରୁଛନ୍ତି ଫାର୍ମ କରୁଛନ୍ତି ତାପରେ କଳକାରଖାନା କରୁଛନ୍ତି ଘର ବି କରୁଛନ୍ତି ସେଥିପାଇଁ ଜଙ୍ଗଲ ସବୁ କାଟିକି ସଫା କରିଦଉଛନ୍ତି ଗଛ ଫଛ ସବୁ ମାନେ ରୋଡ ସାଇଡ ରୁ ସବୁ ଗଛ ବି ରୋଡ ସାଇଡ ରେ ବି ଯାହା ଗଛ ରହେ ତାକୁ ବିା। କାଟି ଦଉଛନ୍ତି ତାପରେ ଜଙ୍ଗଲ ବି କାଟିକି ସଫା କରିଦଉଛନ୍ତି ଯାହାଫଳରେ ଅତ୍ୟଧିକ ଗରମ ବଢି ଯାଉଛି ଆମ ନିଜେ ମାନେ ନିଜ ହଇରାଣ ହଉଛନ୍ତି ଲୋକମାନୋନେ ସେଇଟା ନିଜେ କେହି ବୁଝୁନାହାନ୍ତି ନିଜ ଭୁଲ ପାଇଁ ନିଜେ ଏମତି ହଇରାଣ ହବାକୁ ପଡୁଛି ଲୋକଙ୍କୁ।
ଯାହା କହିଲୁ ସାଙ୍ଗ ସତ କଥା ତୁ କିନ୍ତୁ ଗୋଟେ କାମ କରିବୁ ତ ପ୍ରତ୍ୟେକ ଜନ୍ମଦିନରେ ଗୋଟିଏ ଲେଖା ଗଛ ତୁ ନିଶ୍ଚୟ ଲଗେଇବୁ ମାନେ ତନରେ ଲଗେଇବୁ ମାନେ ସେଇଟା ତ ଭବିଷ୍ୟତରେ ମାନେ ସମାଜକୁ ବହୁତ ମାନେ ସାହାଯ୍ୟ କରିବ।
ହଁ ଆମ ସ୍କୁଲରେ ବି ଆମକୁ ସେଇଟା କୁହାଯାଏ ଆମେ ସବୁ ସାଙ୍ଗ ମାନେ କଥା ହେଇଛୁ ପ୍ରତ୍ୟେକ ବର୍ଷ ଜନ୍ମଦିନକୁ ଗୋଟେ ଗୋଟେ ଗଛ ଆମେ ଲଗଉଛୁ ଜାଣିଛୁ ନା ମୁଁ ଗୋଟେ ବହୁତ ଭଲ ଫୁଲ ଗଛ ଟେ ଆର ବର୍ଷ ଲଗେଇଥିଲି ଏ ବର୍ଷ ମୋ ଗଛରେ ଫୁଲ ଫୁଟିଲାଣି।
ଆରେ ବା ବହୁତ ଭଲ କଥା। ତ ସେମିତି ଫୁଲ ଫଳା ଗଛ। ଗଛ ଲଗେକି ତୁ ପୁରା ବଗିଚା କରିଦେ ପ୍ରକୃତି ପାଇଁ ବି ଭଲ ତମ ଘର ପାଇଁ ବି ଭଲ ମାନେ ବାହାରକୁ ସଂନ୍ଦୋଯ୍ୟ ମାନେ ଦେଖା ଯିବା ଆମେ ତାଠୁ ବି ପାଇବା ଅମ୍ଳଜାନ ପାଇବା ଗଛ ଠୁ
ହଁ।
ଆ ସାଙ୍ଗ ତ ଦୈନନ୍ଦିନ ଜୀବନ ବିଷୟରେ ଜାଣିକି ତ ମୋତେ ବହୁତ ଖୁସି ଲାଗିଲା ତାହେଲେ ତୋର ବହୁତ ଭଲରେ ମାନେ ଦିନ ସବୁ କଟୁଛି ଶୁଣିକି ବହୁତ ଭଲ ଲାଗିଲା ଆଉ ଆଉ। କେବେ ମୁଁ ମାନେ କଲ୍ କରିବି ଆଉ ଏବେ ତାହେଲେ।
ହଉ ତାହେଲେ ହଉ ତାହେଲେ ଠିକ ଅଛି ଆଉ।